କଣ କରୁଛ?
କଣ କରୀମି ଏଇଠି ବସିଛି ସନ୍ଧ୍ୟା ଦେଇକି ଆସି ଆଉ।
ଓହୋ ଆଉ ରୋଷେଇ
ସେରଣୀ କରିକି ଏବେ ଆସିଲେ ଆଉ ମୁଁ ଗଲି ଗୋ ସେ ଜ ଆଉତ ପୂଜା କରଛି ଆଉ କ୍ଷୀର ଗରମ କରୁଛି ରାତି ରେ ଆଉ କିଛି ହବନି। ହଉ ମିଠା ପିଠା ବି ଅଛି। ହଉ ଖାଇଦମୁ ଆଉ
ହଁ। ଆଉ ତାହେଲେ ରୁଟି ନା ପିଠା କରିଛ।
ନା ରୁଟି କରିଛି।
କ୍ଷୀର ସମସ୍ତେ ଖାଉ ତାହେଲେ
ହଁ ସମସ୍ତେ କ୍ଷୀର ସମସ୍ତେ କ୍ଷୀର ଖାଇବେ ଆଉ ସାଇଡ ଆଇଟମ ରେ ଟିକେ ଭଜା ଦରକାର ଭଜା ଯଦି ମଟର ଫଟର ତରକାରୀ ହେଇଥାଏ ତାହେଲେ ଭଜା ଦରକାର ନାହିଁ ଆଉ କ୍ଷୀର ଦରକାର ନାହିଁ। ଆଉ ଝିଅ ଆଜି ଟିକେ କାନ୍ଦିଲା ତ ସେଠ ସେଥି ଜଲ୍ଦି କରିବା ପାଇଁ ପଢିଲା ସେଥିପାଇଁ ରୁଟି ଭଜା କ୍ଷୀର ଗରମ କରିଦେଇଛି। ପୋଡ ଅଛି। ଖାସ ଶଖିଆ ହବ ସନ୍ଧ୍ୟା ବଳେ ପୁଣି ହେଇଥିଲା ନାଲିଚା କାଢା ହେଇଥିଲା। କାଢା ସହିତ ସବୁ ମିକ୍ସର ପକେଇକ ଖାଇ ଆ ତ ଆଇଗଲା
ହୁଁହୁଁ
ଶଖି କ ହେଇ।
ଆଉ ମୁଁ ପା ଖାଇଥିଲି। ଏଇ ଯୋଉ ଏବେ ସନ୍ଧ୍ୟାବେଳେ ଖାଇଥିଲି ମିକ୍ସଚର ଖାଇଥିଲି। ଆଉ କଣ କହୁଥିଲି କହିଲେ? ଆମ ତମକୁ କୋଉସି ଜିନ ଭଲ ଲାଗେ।
ହୁଁ ମତେ ସବୁଠୁ ଶୀତ ଦିନ ଟା ଭଲ ଲାଗେ ଶୀତ ଋତୁ ଟା ମତେ ସବୁଠୁ ଭଲ ଲାଗେ। ଅଲଗା ଦେଇ ଖରା ଦିନରେ ଦେଖ ମାନେ ନା ମଣିଷ ଟିକେ ଶାନ୍ତିରେ ବସି ପାରିବ ନା ଉଠି ପାରିବ। ନା ଶୋଇପାରିବ ନା କୋଉ ଯାହା ଗୋଟେ କାମ କରିବ ଗରମରେ ଝାଳ ବୋହିବ ଖସ ବାହାରିବ ଇଏ ହବ ଦୁନିଆ ପ୍ରଭୁତାବରେ ଯୋଉ ବାୟୁ ପ୍ରଦୂଷଣ ବି ଜୋରେ ଖରା ଦିନରେ ବି ଏସି ମିଶି ଚଲିକି ହିଁ ହଉଛି ବର୍ଷା ଦିନ ହେଲେ ବର୍ଷା ଦ ଦିନଟା ମାନେ ବେଶୀ ଖରା ମଣ କହିଲ ଉ କତରା ମତରା ହୁଏ ମାନେ ପାଣି ବର୍ଷା ପାଇଁ ଆଉ ତାପରେ ଆମେ ଟିକେ ନଈ ପଳିଆ ରହିଛୁ ନା। ବର୍ଷା ଦିନ ହେଲେ। ହୁ। ନଈ ବନ୍ଧ ବଧ ଭାଙ୍ଗି ଯାଏ ପାଣି ମଣି ଆସ। ଘରେ ବସାଏ ଆମର। ବହୁତ ଖ୍ୟାତି ହୁଏ। ସେଇଥିପାଇଁ ଆମ ଗୋଟେ ସେ ସେଇ ଟିକେ
ହୁଁ ହୁଁ ମତେ ବି ମତେ ବି ବହୁତ ଶୀତ ଦିନ ଭଲ ଲାଗେ କହିବି କହିଲା ମାନେ ଏକରେ ମାନେ ମୁଁ ଖରା ଦିନ ଜମା ବି ସହିପାରିବିନି ମାନେ ଖରା ହେଲା ମାନେ ମୁଁ ପୁରା ମୋ ମୁଣ୍ଡ ବୁଲିବ ମ ପୁରା ମେଡିକାଲ ଯାଇକି ଏଇଥର ଗରମ ଦିନରେ ମୁଁ ଚାରିଟା ଚାଲାଇନି। ମାନ ଏତେ ଗରମ ମତେ ହଉଛି।
ମୁ ଏତେ ଦେହ ପରା
ହଁ ମାନେ ଏଇ ଗରମ ହେଲା ମାନେ ମୁଁ ଜମା ରହିପାରନି। ଆଉ ଶୀତଦିନ ମତେ ମତେ ଶୀତ ଶୀତ ଦିନ ବହୁତ ଭଲ ଲାଗେ କି ସବୁବେଳେ ଖାଲି ଘୋଡେଇକି ବୁ ସବୁବେଳେ ଘରେ ଘୋଡେଇକି ଶୋଇବୁ ଖାଇ ପିଇ ବି ଘୋଡେଇକି ଶୋଇବୁ ମୁ ଦେଖ ନ ନାଇଁ ମାନେ ଫା କ ଆମେ ସିନା କହୁଛନ୍ତି ଆମ ପାଇଁ ଏଇଟା ଭଲ ସେଇ। ସେ ଜିନ ଟା ଭଲ। କିନ୍ତୁ ମାନେ ଆମ ପାଇଁ ସବୁ ସିଜିିନ ଭଲ। କାରଣ ହଁ। କାରଣ ଦେଖ ଯଦି ଏ ଶୀତ ହବ ତାହେଲେ ଆମେ ବଞ୍ଚିପାରିବା ଏମିତି ତାହେଲେ କେତେ ଲୋକ ବି ମାନେ ଇଏରେ ମରି ଯାଉଛନ୍ତି ବୁଝ ହଁ ମରି ଯାଉଛନ୍ତି ତାପରେ ଦେଖ ଅଧିକ ଗରମ ମାନେ ଶୀତ ବର୍ଷା ନହେଲେ ଆମେ ଖାଇତେ ପାଇବା। ଆମର ଚାଷ ହବନି ହଁ ସେ ଆମ ମାନେ ମାନେ ଆମ ପାଇଁ ମାନେ ଆମ ପାଇଁ ସବୁ ସେ ଜିନି
ଆମ ସବୁ ସିଜିନ ବି ସମାନ ଆଉ ସବୁ ସିଜିନ ବି ଆମ ପାଇଁ ଆବଶ୍ୟକ। ଆଗରୁ ଆମେ ଛଅଟା ସିଜିନ ଅନୁଭବ କରୁ। ହେଲେ ବର୍ତ୍ତମାନ ତହେନେ ଆମେ ତିିନିଟା ହିଁ ଅନୁଭବ କରୁ। ଚାଲି। ଖରା ବର୍ଷା ଶୀତ। ତ ତିନିଟା ସିଜିନ ହିଁ ଅନୁଭବ କରୁଛନ୍ତି। ଆଉ ଆମେ କଣ କେମିତି ଅନୁଭବ କରୁ? ନା ବସନ୍ତ ଋତୁ ଅନୁଭବ କରୁଛନ୍ତି ନା ହଉଛି ଇଏ ଯୋଉ ଉ ଶରତ ଋତୁ ଅନୁଭତ କରୁଛନ୍ତି ନା ହେମନ୍ତ ଋତୁ ଅନୁଭବ କରୁଛନ୍ତି କେବଳ ଦି ତିନିଟି ଋତୁ ଅନୁଭବ କରୁଛନ୍ତି ଗ୍ରୀଷ୍ମ ବର୍ଷା ଶୀତ। ଏଇ ତିନିଟା ଋତୁ ଅଛି। ଛାଡ଼ିଦେଲେ ଆମେ ଆଉ କିଛି ଅନୁଭବ କ ୟାପରେ ଆଉ କିଛି ଦିନ ପରେ ଆମେ ଶୀତ ଋତୁ ବି ଅନୁଭବ କରିବା ନି କାରଣ ବାୟୁମଣ୍ଡଳ ଯୋଉ ହିସାବରେ ପ୍ରଦୂଷଣ ହଉଛି ଏବେ ଯୋଉ ସବୁ କାରଖାନା ବସୁଛି ଏଇ ଯୋଉ ପ୍ଲାଣ୍ଟଣ୍ଟ ସବୁରେ ଯୋଉ ଗ୍ୟାସ ଫ୍ୟାସ ବାହାରୁଛି ଏବେ ସବୁ ଆଣି ଆଧୁନିକ ହବା ପାଇଁ ଲାଗିଲେଣି। ମାନେ କଷ୍ଟ ମାମା ଆଉ କେହି କରିବା ପାଇଁ ଚାହୁଁହାନ୍ତି କିନ୍ତୁ ଏତେ ସହଜରେ କଣ ହେଇ ପାରିବ ମାନେ ଆଗରୁ ଚୁଲି ଚୁଲିରେ ଜାଳ କରୁଥିଲେ ଏବେ ଗ୍ୟାସ ଲଗୁଛନ୍ତି କିଏ ଇଣ୍ଡକ୍ସନ ଲଗୋଉଛନ୍ତି। ଗ୍ୟାସ୍ ବି ଲଗୋଉ ଆମେ ବି ଗ୍ୟାସ୍ ଇଉଜ କରୁଛୁ। ଏମିତି ନିଆଁ ଲାଗୁଚି। କିଛି ବି ଏମିତି ଅଛନ୍ତି ବିନା ନିଆଁ ମତଲବ ବାଲା ବି ତା ଅଧିକ ଟେକ୍ନୋଲୋଜି କୋଉଟା ଉପରେ ଲାଇଟର ଦେଇକି ଲଗେଇ ବା। ତାକୁ ବି ସୁଧା ସିଷ୍ଟମ ହେଇଗଲାଣି ମାନେ ଅଧିକ କେମିତି ମାନେ। ବାହାରକୁ ସେ ହାୱ ପଳେଇବ। ଅଟୋମେଟିକ ଲାଇଟ୍ ଜଳିବ ଗ୍ୟାସ୍ ଚାଲିବ। ହଁ ମାନେ ବା ଅ-ଅତି ଆଧୁନିକ ଆଧୁନିକ ଧୀରେ ଧୀରେ ମଣିଷ ହବା ପାଇଁ ଲାଗିଲାଣି। ଆଉ ବାୟୁମଣ୍ଡଳ ବି ଧୀରେ ଧୀରେ କଣ ହବ? ନଷ୍ଟ ହବା ପାଇଁ ଲାଗିବ। ଗଛ ଫଛ ବି ଏକରେ କଟା କୁଟି ହେଲାଣି ଯାହା ଫଳରେ କି ଆମେ ଆଉ ଶୀତ ଋତୁ ଟା ବି ଅନୁଭବ କରି ପାରିବାନି ଏବେ ଆଗରୁ ଯୋଉ ରେଟରେ ଶୀ ତ ହୁଏ ଲୋକ କେତେ କଣ ଘୋଡେଇ ମୋଡେଇ ହେଇକି ଶୁଅନ୍ତି। କେତେ କଣ ଜିନିଷ ବ୍ୟବହାର କରନ୍ତି ଥଣ୍ଡା ଋତୁ ପାଇଁ ଆଉ ସେମିତି ବି ଅଛି ନା ସେ ଜିନିଷ ହ ଥଣ୍ଡା ଦିନରେ ଆମେ ତ ଏବେ ଯୋଉ ୟା ପୂର୍ବ ବର୍ଷ ଷ୍ଟାର୍ଟିଙ୍ଗ ଥଣ୍ଡା ହେଲା ଯୋଉ ଆମେ ତ ଫ୍ୟାନ ଦେଇକି ଶୋଇଛୁ ମାନେ ଆମକୁ ସେ ତାପରେ ମଝିରେ ଯୋଉ ଗୋଟେ ମାସ ଶୀତ ହେଲା ସେତିକି ଆମେ ଖରା ଟାକୁ ଚାରି ମାସ ଅନୁଭବ କରୁଛନ୍ତି ବର୍ଷାଟାକୁ ବି ଚାରି ମାସରୁୁ ଅଧିକ ଅନୁଭବ କରୁଛନ୍ତି ବର୍ଷା ହଉଛି କିନ୍ତୁ ଶୀତ ଟା ସମୁନାକେ ଗୋଟେ କିମ୍ବା ଦେଢ ମାସ ଆମେ ଅନୁଭବ କରୁଛନ୍ତି ଶୀତ ବି ତାର ବି ସୁଦ୍ଧା ଇଏ ସରିଗଲାଣି। ମାନେ ଶୀତ ବି ଆଉ ହଉନି ବାୟୁମଣ୍ଡଳ ଏମିତି ପ୍ରଦୂଷି ଣ ହେଇକି ରହୁଛି ଶୀତର ବି ସଂଖ୍ୟା ବି କମିଗ ଲାଣି
ହୁଁ ସେଥିପାଇଁ ଆମକୁ ମାନେ ଆମେ ସିନା କହୁଛନ୍ତି ଆମକୁ ଶୀତ ଭଲ ଲାଗେ ଆମକୁ ଖରାପ ହେଲା କିନ୍ତୁ ମଣିଷ ପାଇଁ ସବୁ ହଁ ମଣିଷ ପାଇଁ ସବୁ ଋତୁ ହିଁ ଦରକାର ହେଲା।
ସବୁ ଋତୁରେ ସବୁ ଜିନିଷ ନହେଲେ ମ ଚାଷ ବାସ କରିବ କେମତି ଚଳିବ କେମିତି ନିଜ ପରିବାର ପୋଷିବ କେମିତି?
ହୁଁ ହୁଁ
ସବୁଠାରୁ ଭଲ ଋତୁ ସବୁ ଋୁତୁ ଭଲ ଗ୍ରୀଷ୍ମଋୁତୁ ଭଲ ବର୍ଷାଋୁତୁ ଭଲ ଆମ ପାଇଁ ଶୀତ ଋୁତୁ ତ ଭଲ ସବୁ ଋ ତୁ ହିଁ ଆମ ପାଇଁ ଭଲ। ଆମେ ସମୟ ସବୁ ନେଇକି ଆମେ ଚାଲିବାର ଅଛି।
ହୁଁ। ହୁଁ।
କଣ ତମର୍ ଘରେ ଘରେ ସମସ୍ତେ କଣ କରୁଛନ୍ତି?
ଏଇ ସମସ୍ତେ ବୋଲି ବସିଛୁ ଆଉ କଣ କରିମୁଁ?
ହଁ ହ। ଆଉ ଆଜି ଗରମ କେମିତି ହଉଛି ତମକୁ ଗରମ କେମିତି ହଉଛି? ଚି
ଗରମ ବହୁତ ଜୋର ହଉଛି।
ଆ ହୋ ଆଛା ଆଉ
ଯେ ଯେ ଆମ ଆଡ଼େ ବର୍ଷା ତ ସବୁବେଳେ ହେଉଛି ପୁଣି ଗରମ ବି ହଉଛି। କଣ କରିବା ରହିବା ପାଇଁ ବି ଇଏ ନାଇଁ
ଓ ହୋ। ହୁଁ ଆଉ ତୁମର ଏସ ଏଚ୍ ଗ୍ରୁପ ଅଛି ନା?
ଛି
ଏଶ୍ ଏଚ୍ ଗ୍ରୁପ୍ ରେ ତମେ ଭାଗ ନେଇଛ ନା?
ନାଇଁ ମୁଁ ଭାଗ ନେଇନି।
ଅହୋ ହଉ ଆମର ଏଠି ଗ୍ରୁପ ଗୋଟେ ଅଛି ଆମେ ସେଇ ଗ୍ରୁପ ରେ ଦଶ ଜଣ ମେମ୍ବର ଅଛୁ, ଆଉ ଆମେ ଯୋଉ ଶ୍ ଯାହାବି ଆମ ଗ୍ରୁପ ବି ଲୋନ୍ ଲାନ୍ ଲୋନ୍ ଆଣେ ଆମେ ସେ ପଇସା ରେ ସମସ୍ତେ ମିସ୍ ମିଳିମିଶିକି ବଢି ହଉ। ନହେଲେ ଫୁଲ ବରା ହଉ ଆମେ ଏମିତି ସବୁ ଜିନିଷ ତିଆରି କରୁ ଆଉ ଷ୍ଟଲ ବି ଗଡେ ଆମର ଓ ମ ସବୁ ଏଇଠି ଆମର ହେଲେ ଯୋଉଠି ଯାହା ଆମର ସେଠି ଯାଇକି ଷ୍ଟଲ ପଡେ। ଏସ ଏଚ ଷ୍ଟଲ ପଡେ ଆଉ ହାତ ବୁଣା କାର ଜିନିଷ ଯେମିତି କି ବିଚ୍ଛନା ଛାଞ୍ଚୁଣି ପହଁ ରା ଆଉ ହେଲା ଯୋଉ ହାତ କାମ ଯାହା ଯୋଉ ହାତରେ ଯୋଉ ଗୁନ୍ଥନ୍ତି ବୁଣନ୍ତି। ସେ ସବୁ। ଶ ଆ ଏୟା ସବୁ ଆମ ର ପଡେ ହା ତ କଉ କାରିଗର ଜିନିଷ ସବୁ ତିଆରି କରାଯାଏ, ଆଉ ଯୋଉ କାଗଜରେ ଯୋଉ କରନ୍ତି ଜାଣିଛ କି, ହି ହଁ ପଟି ଦେଇକି ଡଟ୍ ପେନ୍ ଆଉ ଡଟ୍ ପେନ୍ ଷ୍ଟାମ୍ପ ଆ ଆଉ ଯୋଉ ବ୍ରଶ୍ ତାନ୍। ଆଉ ଛୋଟ ଛୋଟ ଛୁଆ ମାନେ ବହି ରଖିବା ପାଇଁ ତା ପାଇଁ ଥାକ। ଆଉ ଆମର ଏ-ଏ ସବୁ ତିଆରି ହୁଏ, ତିଆରି କରାଯାଏ। ଆଉ ତମକୁ ହ୍ୟାଣ୍ଡଲୁମ୍ ରେ କଣ କଣ ସବୁ ଭଲ ଲାଗେ, ତମେ ହ୍ୟାଣ୍ଡଲୁମ୍ ଜିନିଷ କଣ ତିଆରି କରିପାର ନା ମୁଁ କହିଲ୍ ତମେ ହ୍ୟାଣ୍ଡଲୁମ୍ ଜିନିଷ କଣ ତିଆରି କରିପାର ନା?
ହଁ ମୁଁ ତିଆରି କରିପାରେ ବୋଲି ସେମିତି କିଛି ଜିନିଷ ତ ତିଆରି କରେ ନା ଆମେ ତ ଟେଲର ବାଲି ଯାହା କାଗ କପଡା ରେ କରିବୁ ଆଉ
ଓ ହଁ ଆଚ୍ଛା ଆଚ୍ଛା ଆଉ
କଣ? ଆଉ ମୁଁ ତା ତମେ ଯୋଉ କହିଲ କି ଗ୍ରୁପ ରେ ଯାଇକି ସେ ପିଠା ମୁଁ ଯାଇଥିଲି ଗୋଟେ ଗ୍ରୁପ ଆମର ବି ପଞ୍ଚାୟତରେ ଏମତି ମିଟିଂ ଥିଲା ମୁଁ ଯାଇଥିଲି ଗୋଟେ ଜାଗାକୁ ଯାଇଥିଲି ଥିଲି ଯେ ସେମିତି ପିଠା କରିଥିଲେ ମାନେ କୋଉଠି କୋଉ ସଙ୍ଘ ମାନେ ଭଲ କରଛି ତାକୁ ପ୍ରାଇଜ ଦେବା ପାଇଁ ମୁଁ ଯାଇଥିଲି ଏମିତି ଦେଖିକି ଆସିଥିଲି ଗୋଟେ ଗୋଟେ ଦିନ ସେଠି ଭୋଜି ଭୋଜି ବ୍ୟବସ୍ଥା ହେଇଥିଲା ସେଠି ଖାଇ ଖୁଆକି ଆସିଲି ଆଉ ହଁ ହୁଁ ତାପରେ ଆଉ ଗୋଟେ ମିଟିଂ ଆଉ ଗୋଟେ ମିଟିଂ ବି ସେମିତି ଡାକିଥିଲେ ମାନେ ଯିବା ପାଇଁ ଯୋଉ ଆ ମାନେ ଯାଇକି ଇଏ କରିବା ପାଇଁ କଣ କହିଲ କଣ ମାନେ ଝିଅ ମାନଙ୍କ ପାଇଁ କିଛି ଗୋଟେ ଆସିଛି
ଓ ହୋ
ସେଇଥିପାଇଁ ଡାକିଥିଲେ ଯେ କିନ୍ତୁ ମୁଁ ତ ଯାଇପାରିଲିନି ଆଉ
ଓ ହୋ ତାହଲେ କଣ ହେଇଥିବ ଆଉ ସେମିତି ଆଉ ହଁ ଆଉ
ଆଉ ସେ ଗ୍ରୁପ ରେ ଡାକିଥିଲେ କି ରାତି ରେ ମୁଁ ଖାଇବି ଭାତ ଆଉ ଡାଲି ଆଉ ଆଳୁ ଭର୍ତା
ହଁ ସାଧା ସିମ୍ପଲ ଖାଇବା ହେଇଛି ଆଉ
ହଁ ସାଧା ଆଉ ମତେ ତ ସାଧା ବହୁ କଣ କହିଲ ମସୁର ଡାଲି ଛଡା ମତେ ଆଉ କୋଉ ଡାଲି ବି ଭଲ ଭଲ ଲାଗେନି ଏ ମୁଗ ବିରି ଫିରିରେ ମୁଁ ଖାଏନି ଆଉ ଯଦି ଖଟା ମିଠା କୋଳଥ ଡାଲି ଟା ମୁଁ ଖାଏ କିନ୍ତୁ ଚିନି ଆମ୍ବୁଲ ପଡିବନି ଖାଲି ସେମିତି ଖାଇବି
ଭଲ ଲାଗେନି ନା ସେମିତି ଭଲ ଲାଗେ
ମତେ ସେମିତି ଭଲ ଲାଗେ ଆଉ ହୁଁ ହଉ ତାହେଲେ ତମେ ଯାଅ। କଣ କର ମୁଁ ଟିକେ ବ୍ୟସ୍ତ ଅଛି ପରେ କଥା ହେବି।
ହଉ ହଉ ହଉ ଠିକ୍ ଅଛି।